ଆଜ୍ଞା ଆପଣ ଏବେ କୋଉଠି ଅଛନ୍ତି?
ମୁଁ ଏବେ ମୋ ମିତ୍ରଙ୍କ ଘ- ଘରେ ଅଛି।
ଆଜ୍ଞା ଆଜ୍ଞା ତ ଆପଣ ସେଠି କଣ କରୁଚନ୍ତି?
ହେ ମୁଁ ଏଇଠି ମୋ ମିତ୍ରଙ୍କ ସହ ଟିକେ ବସିକି ବାର୍ତ୍ତାଳାପ କରୁଚି କି ଆ ଆଜି ଦିନ ସାରା ଆମେ କଣ କରିବୁ କାହିଁକି ନା ସମସ୍ତଙ୍କର ଆଜି ଛୁଟି ଅଛି। ଆଉ କିଛି କି-କି-ସାଙ୍ଗ ମାନଙ୍କର ଟିକେ କାମ ଫାମ ଅଛି ସେଇଆକୁ ସାରୁଚନ୍ତି ଆଉ।
ସାରିକି ଆସିବେ ଆପଣଙ୍କ ପାଖକୁ ଆଉ।
ହଁ ତାପରେ ଟିକେ ବୁଲାବୁଲି କରିବୁ କାହିଁକି ନା ଆଜି ମାସ ରବବାର ତ ଆମ ଦୋକାନ ବା ଆପୁ ନଗର ଟି ବନ୍ଦ ଥାଏ। ତେଣୁ ମୁଁ ବି ଆଜି ବହୁତ ସାରା ମୋ ପାରେ ଆଜି ବହୁତ ସାରା ସମୟ ଅଛି।
ଆଜ୍ଞା, ଆଜ୍ଞା ଆପଣ ତାହେଲେ ଆଜି ବହୁତ ଯୋଗାଯୋଗ କରିବେ?
ହଁ।
ଆଜ୍ଞା ଆଉ ମୁ, ଉଁ, ଆ, କଣ କହୁଚନ୍ତି?
ମୁଁ କହିଲି କି ଯୋଗାଯୋଗ ସହିତ ଗମନ ବି, ଆଗମନ ବି ସବୁ କରାହବ।
ଆଜ୍ଞା, ଆଜ୍ଞା ମୁଁ ତ କେବଳ ଆପ ଆପଣଙ୍କ ଠାରୁ ଯୋଗାଯୋଗ ନେଇପାରିବି। ହେଲେ ଦେଇପାରିବିିନି।
ହଉ ଚଳିବ ମୁଁ କଣ କହୁଥିଲି କି ଆମ ବେ- ମହାବିଦ୍ୟାଳୟ ନା ବିଦ୍ୟାଳୟ
ମହାବିଦ୍ୟାଳୟ, ମହାବିଦ୍ୟାଳୟ।
ମ-ମହାବିଦ୍ୟାଳୟ ଖୋଲିଲା ପରେ
ଆଜ୍ଞା।
ଆମ ସୋନାଲି ମ୍ୟାଡ଼ାମ୍ କୁ ଟି
ନା ଧରନ୍ତୁନି ମହିଳା ମିତ୍ର।
ଆଚ୍ଛା ମହିଳା ମିତ୍ରଙ୍କୁ କହିବେ କି ଆମର ଦ ଦହିବରା ଫହିବରା ଖାଇବାକୁ ଭାରି ଇଚ୍ଛା ହଉଚି।
ଉଁ, ଏବେ ଦଣ୍ଡିସ୍ ବ୍ୟାପିଛି, ଯେହେତୁ ପାଣିର ଟେଷ୍ଟ ଭଲ ନାହିଁ।
ଓହୋ!
ଆପଣ ଟିକେ ସାବଧାନରେ ରୁହନ୍ତୁ। ନହେଲେ ସତର୍କରେ ରୁହନ୍ତୁ। ନହେଲେ ଆପଣଙ୍କୁ ଆପଣ ଯୋଉ ରେଟ୍ ର ବାହାରେ ଖାଉଛନ୍ତି
ନାଇଁ ବାହାରେ
ଆଜ୍ଞା, ଆଜ୍ଞା, ଆଜ୍ଞା, ଆମେ ନିଶ୍ ଚିନ୍ତ ଖାଇବାକୁ ଯିବା।
ଠିକ ଅଛି ଆଉ ଆ, ଆପଣଙ୍କୁ ମୁଁ ତୋର ଗୋଟେ କଥା ଥିଲା। ଆମ ପ୍ରକୃତି ଉପରେ କଥା ଥିଲା। ଆମ ପ୍ରକୃତିରେ ଆମ ଅଙ୍ଗାରକାମ୍ଳ
ଆଜ୍ଞା ଆଜ୍ଞା ଅଙ୍ଗାରକାମ୍ଳ କେମିତି ଆମେ ଗଣ ଗ୍ରହଣ କରୁଛୁ
ଲେ ଆପ ଆପଣଙ୍କ ପ୍ରେଜେନ୍ସ ଅଫ ମାଇଣ୍ଡ ଭଲ ଅଛି।
ଆଜ୍ଞା ଆଜ୍ଞା
ଅମ୍ଳଜାନ ଆମେ ଗ୍ରହଣ କରୁଛେ
ଆଜ୍ଞା
ଅଙ୍ଗାରକାମ୍ଳ ଛାଡୁଛେ
ଆଜ୍ଞା
ଯଦି ଏମିତି ହୁଅନ୍ତତା ଆମେ ସେ ଅଙ୍ଗାରକାମ୍ଳ ଗ୍ରହଣ କରିକି ଅମ୍ଳଜାନ ଛାଡନ୍ତେ
ଆଜ୍ଞା
ତାହେଲେ ଆମ ପୃଥିବୀ କଣ ହୁଅନ୍ତା।
ନାଇଁ ଆମେ ଅଙ୍ଗାରକାମ୍ଳ ଗ୍ରହଣ କରି ହିଁ ପାରିବାନହିଁ କାରଣ ଆପଣ ଦେଖି ଦେଖିବେ ଯଦି ଅମ୍ କେବଳ ଆମେ ଅମ୍ଳଜାନ ବାୟୁ ରେ ଏତେ ସାରା କଣିକା ଅଛି କିନ୍ତୁ ଆମେ ଆମେ କେବଳ ଅମ୍ଳଜାନକୁ ହିଁ କାହିଁ ବାଛୁ ସିଏ ଆମର ଯୋଉ ନାକ ରହିଛି ସିଏ ତାର ସ୍ପେସିଫିକ ତାର ଗୋଟେ ବାଛେ ମୁଁ କଇବି ଏଇ ଏଇ ଜିନିଷ ଟା ହିଁ ନେବି, ତ ଆମକୁ ତା ଏଇଟା ସବୁ ଚିନ୍ତା କରିବା ଅପେକ୍ଷା ଗୋଟେ ଗୋଟେ ଗଛ ଲଗେଇବା ଆବଶ୍ୟକ ଗୋଟେ ଗୋଟେ ପତ୍ର ରୁ ପଚାଶ ମାନେ ଆମେ ପଚାଶ ଥର କଣ ଅମ୍ଳଜାନ ନେଇପାରିବା ତ ଯେତେଟା ଗଛ ଲଗେଇବା ଆମେ, ଆମେ ସେତେ ସୁସ୍ଥ ପରିବେଶ କରିପାରିବା, ବୁଝିପାରିଲେ ଆପଣ
ତାହେଲେ କୋଉଠି ଲଗେଇବି ଆମ ଏଇ ଏରିଆରେ ତ ଜାଗା ବହୁତ ଅଭାବ
ଆପଣ ରାସ୍ତା ସାଇଡରେ ଲଗେଇ ପାରନ୍ତି ଗୋଟେ ଗାର୍ଡେନ ରେ ଯାଇକି ଲଗେଇ ପାରନ୍ତି ଆଉ ଆପଣ ଆପଣଙ୍କ ଘର ପଛପଟେ ବାରିରେ ଲଗେଇ ପାରନ୍ତି ଆପଣଙ୍କ ଛାତ ଉପରେ ଟିକେ ଲଗେଇ ପାରନ୍ତି ଆଜିକାଲି ତ ଛାତ ଉପରେ ଲଗଉଛନ୍ତି ସମସ୍ତେ ଦେଖିପାରୁଥିବେ ସବୁ ପୋଟଳ ସେ ଭେଣ୍ଡି ଆଉ ଟମାଟୋ ଫମାଟୋ ସବୁ କରୁଛନ୍ତି ଅର୍ଗାନିକ ତିଆରି କରୁଛନ୍ତି। ତ ଆପଣ ବି ସେମିତି ଚାହିଁଲେ କରିପାରିବେ।
ହ। ଆଚ୍ଛା ଆମ ବାରିରେ ତ ନା ବାରି ଅଛି ନା ଜାଗା ଅଛି ଛାତ ଉପରେ ମାଲିକ ମନା କରୁଛନ୍ତି କି ଆମ ଛାତ ବହିଯିବ ଆଉ ରହ ହେଲା ଗାଁ କଥା ଗାଁ ରେ ତ ଗଛ ହିଁ ଗଛ ଆଉ ଲଗେଇବାକୁ ଦରକାର ହିଁ ପଡୁନି ଆଉ ରହିଲା ଆମ ଆଗ କଥାଗ ଆଗ ବାରଣ୍ଡାରେ ତ ରାସ୍ତା ତ ଗଛ କଥା ତ ଦୂରର କଥା ମୁଁ ଗୋଟେ ଘାସ ବି ଲଗେଇବାକୁ ଭାବିଲେ କେତେ ଏତେ କଥା ମୋତେ ହାବିବାକୁ ପଡୁଛି ଆଉ ଯଦି ଲଗେଇଦେବି ବି ଗଛ ଗଛ ଲଗେଇଲା ପରେ ପାଣିଟା ଦେବା ଭାରି ଅସୁବିଧା
ଆଜ୍ଞା ଆଜ୍ଞା ଆପଣ ଯଦି ଗୋଟେ ଜୀବନ ଲଗାଉଛନ୍ତି ସେ ଜୀବନକୁ ଯଦି ପାଳବା ପାଇଁ ଆପଣ ଦେବେନି କିଛି ତାହେଲେ ସେଇଟା ଆପଣଙ୍କର ଭୁଲ ନା। ଆପଣ ଯେତେବେଳେ ଜନ୍ମ ହୋଇଥିଲେ ଆପଣଙ୍କ ମାତା ପିତା ଆପଣଙ୍କୁ ଯଦି ଖାଇବାକୁ ନ ଦେଇେଇଥାନ୍ତେ ତା ତାହେଲେ ଆପଣ କଣ ଆଜି ଏତେ ବଡଟେ ହେଇପାରିଥାନ୍ତେ, ବୁଝିପାରିଲେ ସେମିତି ଗୋଟେ ଗ ଗଛ ବି ଆପଣଙ୍କର ଛୁଆ ସମାନ ହବ ଆପଣ ଯଦି ତାକୁ ପାଣି ଠିକ ସମୟରେ ନଦବେ ସୂର୍ଯ୍ୟ କିଣ ବହୁତ ଅଧିକା ଦେବେ ତାହେଲେ ସେ ମରିଯିବ ତ ଆପଣଙ୍କୁ ବି ତାର ଧ୍ୟାନ ରଖିବାକୁ ପଡିବ।
କିନ୍ତୁ ମୁଁ ତ ଏପର୍ଯ୍ୟନ୍ତ ବଡ ହଉନାହିଁ ମୁଁ ତ ଏବେ ମଧ୍ୟମ ଆକାରରେ ରହିକି ଅଛି।
ଆପଣ ଯଦି ମଧ୍ୟମା ଆକାରରେ ରହିକି ଅଛନ୍ତି, ତାହେଲେ ଆମେ କେଉଁ ଆକାରରେ ହେଇକି ଅଛୁ?
ତଳ ତଳିତଳାନ୍ତ
ଆଜ୍ଞା ଆଜ୍ଞା ଆପଣ ଟିକେ ବିଲୋ ପଡଉଛନ୍ତି ଆ ହୁଁ ଆପଣ ଟିକେ ଆଜ୍ଞା ଆଜ୍ଞା ଆଜ ବୁଝିପାରିଲି ବୁଝିପାରିଲି ଆପଣଙ୍କ କଥା। ଆଉ ଆପଣଙ୍କୁ ଆଉ କଣ କଣ କରିବାକୁ ଭଲ ଲାଗେ?
ମତେ ଭଲ ଲାଗେ ଖାଇବା, ଶୋଇବା, ବୁଲିବା। ଆଉ ବିନ୍ଦୁ ସାଗର ଆଗରେ ବସିକି ଅନେଇବା।
ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି ଆପଣ କୋଉ ବିଷୟରେ କହୁଛନ୍ତି।
ଆଜ୍ଞା। ଆପଣ କେ ଜିନଷ ଆଛନ୍ତି। ଆପଣ କେବେ ବିନ୍ଦୁସାଗର ଯାଇଛନ୍ତି?
ଆଜ୍ଞା ଆଜ୍ଞା ମୁଁ ବହୁତ ଥର ବିନ୍ଦୁସାଗର ଯାଇଛି। କିନ୍ତୁ ଆପଣଙ୍କ ଠାରୁ କମ୍।
ଶାଢୀ ପିନ୍ଧି ଫଟୋ ଉଠେଇଛନ୍ତି?
ଆଜ୍ଞ ଆଜ୍ଞା।
ଅହୋ କେତେଥର?
ଶାଢୀ ପିନ୍ଧିକି ମୁଁ ଥରେ ହିଁ ମାତ୍ର ଯାଇଛି।
ଆଉ କିଛି କହୁଛନ୍ତି?
ଆଜ୍ଞା ମୁଁ କହୁଥିଲି କି ଆପଣଙ୍କର ଅ କେଉଁ ମହାବିଦ୍ୟାଳୟରେ ଉଁ ପଢା ଚାଲିଅଛି?
ଆମର ଅ ଅ ବେଣ୍ଡୁରି କଣ୍ଟା ମହାବିଦ୍ୟାଳୟରେ ଆମେ ପଢୁଛୁ।
ଆଜ୍ଞା ଆଜ୍ଞା ଆପଣଙ୍କ ତ ମହାବିଦ୍ୟାଳୟ କଣ ଖୋଲା ହି ନାହିଁ ଖରା ଛୁଟି ପରେ?
ଆମ ମହାବିଦ୍ୟାଳୟ ଖୋଲା ହେଲାଣି ଆଉ ଶ୍ରେଣୀ ମଧ୍ୟ ଖୋଲା ଲାଣି କ୍ଲାସ କରିବାକୁ ଯାଇନାହୁଁ।
ଆଜ୍ଞା ଆଜ୍ଞା ଆପଣଙ୍କର ଯେହେତୁ କ୍ଲାସ କରୁନାହାନ୍ତି। ତ ଆପଣ କିଛି ଜାଣି ପାରୁନଥିବେ କଣ ସେଠି ପଢା ଯାଉଛି। ଆପଣ କେମିତି କଣ ବୁଝାବୁଝି କରୁଛନ୍ତି?
ହଁ ସେ । ହଁ ସେମିତି ଟିକେ କଣ କରିକି କଥା କରୁଛୁ ଆଉ।
ଆଜ୍ଞା ଆଜ୍ଞା ଆଉ ଆପଣ କୁଆଡେ ବୁଲିବାକୁ ଯାଇନାହାନ୍ତି ୟା ଭି ତରେ?
ହଁ ବୁଲିବାକୁ ବହୁତ ଥର ଗଲିଣି କିନ୍ତୁ କୁଆଡେ ଯାଇପାରୁନାହିଁ ଆଉ।
କୁଆଡେ ଯାଇପାରୁନାହାନ୍ତି କଣ ପାଇଁ?
ଏଇ ସାଙ୍ଗମାନେ କେତେକ ଏଇ ସାଙ୍ଗମାନେ କେତେକ ଅଛନ୍ତି।
ସାଙ୍ଗ ମାନ ଟିକେ ବ୍ୟାଗ୍ରାଉଣ୍ଡ ନୋଇଯ କରୁଛନ୍ତି ତାଙ୍କୁ ଟିକେ ଆପଣ ଠାରରେ କହିପାରିବେ ସେମାନେ ମାନେ ଚୁପ୍ ରହିଯିବେ ନହେଲେ କଲଟା କଟି ଯାଇପାରେ। ବୁଝି ପାରିଲେ?
ହଁ ହଁ ବୁଝିଲି ଯେ ମୁଁ କହିଲି ଆଉ ଆପଣ କଣ ଖାଇଛନ୍ତି?
ମୁଁ ବା ଏବେ ଏବେ ଉଠିଲି ଆଉ କଣ ହିଁ ଖାଇବି? ଆପଣଙ୍କ ପାଇଁ ଯୋଗାଯୋଗ କରିବାକୁ ଏତେ ବ୍ୟାକୁଳ ହେଇଗଲି ମୁଁ ଉଠିକି ସିଧା ବସି ପଡିଛି ଆପଣଙ୍କ ଯୋଗା ଯୋଗ କରୁଛି।
ଆଉ ଆଉ କେତେବେଳେ ଖାଇବେ?
ଆଜ୍ଞା ଏବେ ଜଷ୍ଟ ଖାଇବି ଆଉ ଆପଣଙ୍କ ସହିତ ଯୋଗାଯୋଗ ସରିଲା ପରେ। ନିଶ୍ଚିନ୍ତ ଯାଇକି ମୁଁ ଅନ୍ନ ଗ୍ରହଣ କରିବି ନହେଲେ ନାଇଁ ଛତୁଆ ଟିକେ ଗ୍ରହଣ କରିବି।
ପଖାଳ, ପଖାଳ?
ଆଜ୍ଞା ପଖାଳ ଖାଇଲେ ମୁଁ ଟିକେ ଶୋଇ ପଡୁଛି ସେ ସେଥିପାଇଁ ଯେହେତୁ ମୁଁ ଟିକେ କାମ କରୁଛି ଆପଣ ଜାଣିପାରୁଥିବେ। ତ ସେଥିପାଇଁ ମୁଁ ଟିକେ ପଖାଳକୁ ଅ ବ୍ୟତିକ୍ରମ କରି ଆଉ କିଛି ଅନ୍ୟ କିଛି ଗ୍ରହ ଗ୍ରହଣ କରିବା ପାଇଁ ଉ ଚେଷ୍ଟା କରୁଛି।
ଆଛା ଆଛା। ଆଉ ମୋର ମୋର ଗୋଟେ ଗୋଟେ ପ୍ରଶ୍ନ ଥିଲା?
ଆଜ୍ଞା କୁହନ୍ତୁ।
ମୁଁ କହିଲି ଆମ କାନ୍ଥରେ ଯୋଉ କଲର ଲଗଉଚୁ ଆମେ ରଙ୍ଗ।
ଆଜ୍ଞା।
ସେ ରଙ୍ଗ ଧଳା କଳା ନାଲି ନେଳି ହେଇପାରୁଛି।
ଆଜ୍ଞା।
ହ ହର ରଙ୍ଗୀ ଚଢେଇ କାହିଁ ପାରୁନି?
ହର ରଙ୍ଗୀ ଚଢେଇ ହେଇପାରୁନି ସେଇଟା ଆପଣ ଚାହିଁଲେ କରିପାରିବେ ଆପଣଙ୍କ ଇଚ୍ଛା ଆପଣଙ୍କ କାନ୍ଥ ଆପଣ ଯେଉଁ ରଙ୍ଗ ବି ବୋଳି ପାରିବେ।
କିନ୍ତୁ କେଇ କରୁନାହାନ୍ତି କିନ୍ତୁ କଣ ପାଇଁ?
ନା ଆପଣଙ୍କର ଘରେ ଆପଣ ଯାଇକି ଗୋଟେ କିଣିକି ହରରଙ୍ଗୀ ଚଢେଇ ର କ ଅ କଲର ର କିଣିକି ଦେନ୍ ଆପଣ ପେଣ୍ଟ କରିପାରିବେ।
ଆଛା କନେ ତାହେଲେ କେତେଦିନ ଲାଗିବ ମତେ ରଙ୍ଗ କରିବାକୁ?
ଆପଣଙ୍କ ଘରେ ଯେତେ ବଡ ହେଇଥିବ ଆପଣଙ୍କୁ ସେତେ ଅଧିକା ଦିନ ଲାଗିପାରେ। ଆଉ ଯେତେ ଛୋଟ ହେଇଥିବ ସେତେ କମ ଦିନ ଲାଗିପାରେ। ଆଉ ଯଦି ମିଡିୟମ ସାଇଜ ର ହେଇଥିବ ତାହେଲେ ମିଡିୟମ ସମୟ ଲାଗିପାରେ। ବୁଝିପାରୁଛନ୍ତି ତ?
ଆଚ୍ଛା ମୋ ଘର ଛାତ ଉପରେ ମୁଁ ଧଳା କଲର ରଙ୍ଗଟା ମାରିନାହିଁ। ସେଥିପାଇଁ ବହୁତ ଜୋର ଗରମ ମତେ ବହୁତ ଜୋର ହଉଛି।
ଆଜ୍ଞା ଆଜ୍ଞା।
ଯଦି ମୁ ଧଳା ରଙ୍ଗ ମାରିଲେ ବେଶୀ ଥଣ୍ଡା ହବ କି ନୀଳ ରଙ୍ଗ ମାରିଲେ ବେଶୀ ଥଣ୍ଡା ହବ?
ଧଳା ରଙ୍ଗ ମାରିଲେ ବେଶୀ ଥଣ୍ଡା ହବ କାରଣ ଧଳା ଟା ଇ ହିଟ୍ କୁ ଛାଡି ଦିଏ। ଆଉ ଯୋଉ ଆପଣ କହିଲେ କୋଉ କଲର ବ୍ଲୁ କଲର ବୋଧେ କହିଲେ। ନୀଳ କଲର ସେଇ ନୀଳ କଲର ନା ଟିକେ ବ୍ଲାକ୍ କଲର ପାଖାପାଖି ସୋ ସେଇଟା ଟିକେ ଡାର୍କ କଲର ହେଇଥିବାରୁ ସେମାନେ ସବୁ ହିଟ୍ କୁ ଆବଜର୍ବ କରନ୍ତି ମାନେ ହିଟ୍ ମାନେ ଯୋଉ ଗରମ ବେଶୀ ହୁଏ ତା ଦ୍ଵାରା। ତ ଆପଣ ହ୍ଵାଇଟ କଲରର ଧଳା କଲର ର ରଙ୍ଗ ବୋଳିଲେ ଆପଣଙ୍କୁ ସୁବିଧା ମିଳେ ଆଉ ଟିକେ ଆପଣଙ୍କ ଘର ଥଣ୍ଡା ଥଣ୍ଡା ଲାଗିପାରେ।
ଯଦି ମୁଁ ଘରେ ଏସି ଟା ଏଟି ଲଗେଇଦେବି ତାହେଲେ
ଆଜ୍ଞା ଆଜ୍ଞା ଏଥିରେ ଆଉ କିଛି ଅସୁବିଧା ନାହିଁ ଆପଣ ଧଳା କଲର ବୋଳନ୍ତୁ କଳା କଲର ବୋଳ କଲର ବୋଳନ୍ତୁ ଗ୍ରୀନ କଲର ବୋଳନ୍ତୁ ଯୋଉ କଲର ବୋଳୁଚନ୍ତି ବୋଳନ୍ତୁ ଆପଣଙ୍କ ଘ ଏସି ଲଗେଇଲା ମାନେ ଥଣ୍ଡା ହବ କିନ୍ତୁ ଏସି ଟା ଆଉ ତାର ଯୋଉ କନଫ୍ରେନ୍ସର ଥାଏ ଗୋଟେ ତ କନଫେସନ୍ ଟା ବାହାରେ ଲଗେଇବେି ଏସି ଟା ଭିତରେ ଲଗେଇବେି ଆଉ ବାଉଲାରେ କନଫେସନ୍ ଭିତରେ ରଖିକି ଏସି ବାହାରେ ଲଗେଇବେନି ବୁଝିପାରିଲେ।
ମୁଁ ଓଲଟା କରିଦେଇଛି ମୁଁ କନଫେସନଟ ଟା ଭିତରେ ଲଗେଇଦେଇଚି ଏସି ଟା ବାହାର ଲଗେଇଦେଇଚି ଏ ତ ମୋ ସାଙ୍ଗମାନେ ମୋ ଘର ବାହାରେ ବସି କରୁଛନ୍ତି ଆଉ କିଛି କହୁନାହାନ୍ତି ମତେ ଖାଲି କହୁଚନ୍ତି ଏସି ଟା ଅନ କର ତୁ ଶୋଇ ପଡ ମୁଁ ଶୋଇ ପଡୁଚି ବୋକା ଙ୍ଗ ଭଳିଆ ଏବେ ଜାଣିଲେ କି ମୋ ସାଙ୍ଗମାନେ କାହିଁକି ଘର ବାହାରେ ବସିକି ଏଇ ଦଶରା କରୁଛନ୍ତି।
ଆପଣ ଆପଣଙ୍କ ସାଙ୍ଗ ମାନଙ୍କୁ ବିଶ୍ୱାସ କରନ୍ତୁନି ସବୁ ସାଙ୍ଗ ବିଶ୍ଵାସ ଯୋଗ୍ୟ ହେଇନଥାନ୍ତି।
ହଁ ମୁଁ ସେଇଟା ଭାବୁଛି ଆଉ
ଆଜ୍ଞା ହଁ ଆଜ୍ଞା ଯାଆନ୍ତୁ।
କାମ ଜୟଜଗନ୍ନାଥ।